ହାଲୋ ହଁ ହାଲୋ। ହାଲୋ। ହାଲୋ। ହଁ କଣ କରୁଛୁ?
ଏ ଶୋଇବାକୁ ଯାଉଥିଲି ତୁ କଣ କରୁଛୁ?
ସେଇଠି ଫୋନ୍ ଦେଖ ସେଇଠି ଫୋନ୍ ଦେଖୁଥିଲି ଆଉ
ଆଉ ଘରେ ସବୁ କଣ ଶୋଇଲେ ନା ନାଇଁ?
ହଁ ହଁ ସବୁ ଶୋଇଲେ। ଏଇଆ ସବୁ ଶୋଇଛୁ। ହାଲୋ।
ହାଲୋ।
ହାଲୋ।
ହଁ ଶୁଭିଲା ହଁ କହ ହଁ କହ କହ ତୋ ଭଏସ୍ ଶୁଭିଲା।
ହୁଁ କଣ କରୁଛୁ?
ଏଇମିତି ଶୋଇକିନା ଫୋନ ଦେଖୁଥିଲି ଆଉ ତୁ କଣ କରୁଥିଲୁ?
ମୁଁ ବସି ଫୋନ ଦେଖୁଥିଲି ଆଉ ତୁ? ଓ
ସେ ବି ସେଇ ଏମିତି ଶୋଇକି ଫୋନ ଦେଖୁଥିଲି ଏମିତି ଶୋଇକି ଶୋଇକି ଫୋନ ଦେଖୁଥିଲି ଆଉ ଖାଲି କଲେଜ ବି ତ ସେ ଭାବ
ଖାଇସାରିଲୁନି?
ହଁ କହୁନୁ?
ଆଉଛି। ଘରେ କଣ?
ହଁ ଘରେ ସବୁ ହଁ କହ କହ ଶୁଭୁଛି?
ହଁ ଘରେ କଣ କରୁଛନ୍ତି?
ଏଇ ଘରେ ସବୁ ଏ ଶୋଇଥିଲେ ମାନେ କଣ କହିଲୁ ବାସନ ଫ୍ୟାସନ ମଜା ମୂଜି କରିଥିଲେ ହଁ ଜମି କରି ସବୁ ଧୁଆ ଧୁଇ କରୁଥିଲେ ଆଉ ଏବେ ସବୁ ଆଉ
ହଁ ଆଉ ସବୁ ଘରେ କେମିତି ଅଛନ୍ତି?
ହଁ ଆମ ଘରେ ସବୁ ଭଲ ଅଛନ୍ତି ତମ ଘରେ ସବୁ କେମିତି ଅଛନ୍ତି?
ହଁ ଭଲ ଅଛ। ହ୍ୟାଲୋ
ଘରେ ସ
ଆରେ ତୋର ନେଟୱାର୍କ ବୋଧେ ସେଠି ତୁ ଦେ ନେଟ ପାଉନି ନ କଣ
ହଁ ହ୍ୟାଲୋ
ହଁ
ହ୍ୟାଲୋ
କଣ ହୁଁ ହଉ
କଣ କହିଲୁ?
କହିଲି ତୋର ନେଟୱର୍କ ପାଉନି।
ହଁ ବା ନେଟୱର୍କ ଚାଲ ଆଉ ତମ ଘରେ ଏ ସବୁ କଣ କରୁଛନ୍ତି?
ସବୁ ଶୋଇଲେଣି
ହଁ ସେୟା ତୁ ଖାଇସାରି
ହଉଛି କି ଆଉ ବର୍ଷା ହଉଛି କିଡିଶା ସେଇା ଶୁ
ଆଉ ତୁ ଖାଇସରିଲୁଣି
ମୁଁ ଖାଇଶରିଲିନି
କଣ ଖାଇଲ?
ଏଇ କରିଥିଲି ଚିକେନ କଷା ଟିକେ କରିଥିଲି ରୁଟି ଲଗେଇ ଖାଇଲି ଆଉ।
ହୁଁ ହୁଁ ଆଉ ଶୋଇବ କେତେବେଳେ ସବୁ
ହଉ ହ ଦଇଟା ମୋର ବଧ ନେଟବ ପାଉନି ସତରେ ନା କଣ
ହଁ ପା ନେଟୱର୍କ ପାଉନି। ତ
ହଁ ନେଟୱର୍କ ପାଉନି କଣ ନିଦ ଲାଗୁନି ରାତି ଦିନରେ ଶୋଇ ବଡୁଛି ତଲେ ଏଥିପାଇଁ ନିଦ ଲାଗୁନି
ହଁ ସେ ଆଉ ଦିନେରେ ଶୋଇଲ ମୁଁ ସେ ଦିନେ ଶୋଉଥିଲି ଏବେ ଆଉ ଦିନରେ ଶୋଇଲେ ରାତିରେ ଭଲ ନିଦ ହଉନି। ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ ସମସ୍ତଙ୍କ ଦେହ ଭଲ ଅଛି ତମ ଘରେ?
ହଁ ଆମ ଘରେ ସମସ୍ତଙ୍କ ଦେହ ଭଲ ଅଛି ଆଉ ଏତେ ଭାଇ ଭଉଣୀ କଣ କରୁଛନ୍ତି?
କଣ କହିଲୁ?
ଭାଇ ଭଉଣୀ ଭାଇ ଭଉଣୀ ହେରିକା ସବୁ କଣ କରୁଛନ୍ତି?
ମୋ ଭାଇ ସେଠି ଯାଇଛନ୍ତି ଚାରି ପାଞ୍ଚ ଦିନ ଏ ଆାମେଷ୍ଟାର୍ ହ ଆମେ ଜଲ ତ ନା ଘରେ ଜଣେ ତ ବାହା ହେଇ ଯାଇଛି।
କୁଆଡେ ଯାଇଛି ତ ଭଉଣୀ।
ହ ବାହା ହେଇ ଯାଇଛି।
ତୁ ଆଜି ଆସିବୁନି? ହ୍ୟାଲୋ
ହଁ।
ନାଁ
ଆର ମାସରେ ଖୁଦୁରୁକୁଣି
ସେଇଆ ହଁ। ସେଇ ଆସିବ ନ ହେଲେ ଦେଖାଯାଉ କଣ ହଉଛି।
ହାଲୋ।
ଆସନ୍ତିନି କୋଉ ମାନେ ଆମର ଏପଟେ ଇଏ ଖୁଦରୀକୁଣିରେ ଆସିବେ ପୁଣି କୁମାର ପୁର୍ଣିମା ଲାଷ୍ଟ ରେ ଯିବେ।
ଖୁଦୁରୁକୁଣୀ ବେଳୁକୁ ତମର ସେପଟେ ଖୁଦୁକୁଣଣି କଣ ଗ୍ରୁପ୍ ହେଇ କରନ୍ତି ନା ତମ ଘରେ, ତୋ ଭଉଣୀ ଆସିଲେ
ହ
ହାଲୋ।
ହଁ ହାଲୋ।
ହଁ ତମର ସେପଟେ ଖୁଦୁରୁକୁଣୀ କଣ ଗ୍ରୁପ୍ ହେଇକି କରନ୍ତି ନା ତୁ ଭଉଣୀ ମାନେ ତମ ଘରେ କରିଦିଅ।
ହଁ ଆମର ଗ୍ରୁପ୍ ହେଇ ସବୁ କରନ୍ତି। ଆମର ଗୋଟେ ଷ୍ଟାପ୍ ଅଛି ସେ ଏକାଠି ଗ୍ରୁପ୍ ହେଇକି
ସେପଟେ ସେନ୍ତି ଗ୍ରୁପ୍ ନାଇଁ ଆମେ-ଆମେ ନିଜ-ନିଜ ଘରେ ଆଣିକି ଆଣିକି ପୂଜା କରୁ ଆଉ କଣ କିରିବୁ।
ହଁ ଆମର ଗ୍ରୁପ୍ ଅଛି ସେଇ ଆମର
ଆମେ ସେମ୍ତି ଘରେ ଦି ତିନି ଜଣ ଆସୁ ଘରେ କଣ ଆମରି ଘରେ ସେଇ ଯାହା ଖଣ୍ଡ ପୂଜା କରଦଉ ଆଉ।
ହଁ ଭଲ ମାନେ
କିନ୍ତୁ ଏକେଲା କରିବ ଠିକ୍ ଭଲ।
ଆଉ ଘର ପାଖେରେ ଦି ଜଣ ଭଉଣୀ ଅଛନ୍ତି ସେମାନେ ପଳେଇ ଆସିଲେ ମିସିକି କରୁ ଆଉ। ଆଉ ତମର ସେଠି ଗ୍ରୁପ୍ ବଢିଆ ମଜା ହଉଥିବ।
ହଁ-ହଁ। ଗ୍ରୁପ୍ ହେଇ କରନ୍ତି ଆମର ଭସାଣି ଦିନ ବଢିଆ ମଜା ହୁଏ।
ଆଉ ତମର ଭସାଣି ମାନେ କେମ୍ତି କଣ ଡିଜେ ଫିଜେ ବଜେଇକି ଯାଅ ବୋଧେ?
ହଁ ଆମର ଭଷାଣି ବହୁତ ବଢିଆ ହୁଏ ଆମ ଖୁଦୁରୁକୁଣି
ଆମର ଏମ୍ତି ନର୍ମାଲ ପୂଜା ହବ ଭସଣୀ ବିସର୍ଜନ କରିଆ ଦିନ। ସେମିତି ନେଇକି କରିଦଉ ଆଉ କଣ ପିଲା ଆଉ କଣ କରିବୁ, ଗ୍ରୁପ୍ ହେଇଥିଲେ ଭଲ୍ ଗ୍ରୁପ ହେଇଥିଲା ଆଗରୁ। ଥରେ ମଝିରେ ସବୁ ବାହା ହେଇଗଲେ। ଆମେ ନିଜ-ନିଜ ଘରେ ସବୁ ପୂଜା କଲୁ ଆଉ।
ହୁଁ।
ଆଉ ତୋ ପିଇସି ଝିଅ ହେରିକା କେହି ଆଉ ଆସିନାହାନ୍ତି, ତମ ଘରୁକୁ
ଆସିକି ପଳେଇ ଗୋଟେ ପିଇସି ପୁଅର ବାହାଘର ହେଲା ପଳେଇ
ସେତିକି ବେଳେ ଆସଥିଲେ ନା? ଆଉ ତମ ଗାଁରେ ରାମ୍ ଲିଳା ଫାମ୍ ଲିଳା କେବେ ହବ?
ହୁଁ ଆମ ଗାଁରେ ରାମ୍ ଲିଳା ଏବେ ହେଇନି।
ଏଇ ତ କଣ ଯାତ୍ରା ହଉଥିଲା।
କଣ କହିଲୁ?
ଏବେ ବା କଣ ଯାତ୍ରା ହଉଥିଲା?
ହଁ।
କେତେ ରାତି ।
ଆମର ଦି ରାତି କେତେବେଳେ ତିନି ରାତି ଏମିତି ହୁଏ ଆଉ।
କାଲି କଲେଜ୍ ଫଲେଜ୍ ଯିବନି?
ଦେଖିବା କଣ ହଉଚି, ବର୍ଷା ଉପରେ ଡିପେଣ୍ଡ। ବର୍ଷା ଯଦି ହଉନଥିବ ତ ଯିବେ। ଆଉ ଯଦି ବର୍ଷା ହେଲେ ଯିବିନି।
ତମର ତ ପ୍ଲସଥ୍ରୀ ଦଶଟା ବେଳେ ହେଇଯାଇଚି, ଦଶଟା ବଧେ ଯାଇଥିବ। ଆମେ ତ ସେଇ ସ ସକାଳ ଟାଇମ୍ ବେଳିଆ ଯାଉଚୁ ସେଇ ଟାଇମ୍ ରେ ହିଁ ବର୍ଷାଟା ହଉଚି।
ହଁ ପରା ଖାଲି ବର୍ଷା ।
ଆଉ ସବୁ ଘରେ ସମସ୍ତଙ୍କର ଖିଆ ପିଆ ସଇଲାଣି ନା? ଖାଇନାହାନ୍ତି କେହି।
ହଁ ସବୁ ଖାଇପିଇକି ଶୋଇଲେଣି।
ଉଁ ହୁଁ। ତମେ ଖାଲି ଏକୁଟିଆ ବୋଧେ ଲେଟ୍ ରେ ସୁଅ?
ହଁ ହଁ। ହଁ ଲେଟ୍ ରେ ମୋର ଟିକେ ସୋଇବା ଲେଟ୍।
ଆଉ ତମ ଜେଜେ ମା ତମ ବାପାଙ୍କ ଦେହ ଅଛି କେମିତି?
ହଁ ଭଲ।
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନ?
ନା ଯାଇନି।
ହୁଁ ତମେ ତ କେବେ ୱାଟର ପାର୍କ ଥରେ କେବେ ଯାଇଥିଲ? ରାନୀ ଦିଦି ସହ ତମ ଷ୍ଟାଟସ୍ ସେଦିନ ଦେଖିଥିଲି। ସେ ୱେଟର ପାର୍କ ଟା କୋଉଠି କୋଉ ଜାଗା ଟା ସେଟା?
ସେଟା ଅଂଶୁପା।
ଅଂଶୁପା ରେ ଅଛି ୱାଟର ପାର୍କ?
ହଁ ଅଂଶୁପା ରେ ଅଛି। ଆଉ ଗୋଟେ ଅଛି ଏଠି। ଏ କୋଉଠି କହିଲ? କଣ ମ ସେଇଟା କୋଉଠି କହିଲୁ ମାଳତୀ ପାଟପୁର ସେଇଠି ଗୋଟେ ଅଛି।
ଦିଦି ପ୍ରାଇସ୍ କେତେ କଣ? ଭଲ ସେଠି ସବୁ।
ହଁ ଭଲ କିନ୍ତୁ ପ୍ରାଇସ୍ ଟିକେ ହାଇ ଆଉ। ପ୍ରବଳ ହାଇ ସେଠି।
ଏବେ ତ ବର୍ଷା ହଉଚି ଆଉ କଣ ଯାଇ ହବ ଭାବିଥିଲୁ ଆମ ଫ୍ୟାମିଲି ସବୁ ଯିବୁ ବୋଲି।
ଅ ହଁ।
ବର୍ଷା ହଉଚି ଆଉ କଣ ଯାଇହବ। ଦେଖିବା ବର୍ଷା ଛାଡୁ। ସେଇଠିକି ଯିବି ଆଉ ଦେଖିଆ କଣ ହଉଚି। ଆଉ ତମେ ପା କହୁଥିଲ କଣ ତମ ଫୋନ୍ ଭାଙ୍ଗିଗଲା। କୋଉ ମଡେଲ ଆଣିଲ?
ଆଣିନି। ଭାବିଥିଲି ଆଣିବି ଗୋଟେ ଭଲ ମଡେଲେ। ତ ଆଣିନି ଆଉ।
ଏ ଆଇଫୋନ୍ ନେଇ ଆସିବ ଗୋଟେ ଆଉ।
ଦେଖିବା ଗୋଟେ ଭଲ ମଡେଲ୍ ଆଣିବି ଗୋଟେ।
ସ୍ୟାମସଙ୍ଗ ସ୍ୟାମସଙ୍ଗ ବି ଭଲ ପଡୁଚି।
ହୁଁ ସ୍ୟାମସଙ୍ଗ ଟା ବି ଭଲ ଟେ ଯେ। ଦେଖାଯାଉ କଣ ହଉଚି।
ତମେ ତ ଜାଣିପାରିବ ସ୍ୟାମସଙ୍ଗ ବ୍ୟବହାର କରୁଚ।
ଯେ ସ୍ୟାମସଙ୍ଗ ର ବହୁତ ଭଲ। କ୍ୟାମେରା କଣ ମୁଁ ଜାଣିନି କଣ କେମିତି।
ହଁ ସ୍ୟାମସଙ୍ଗ ଟା ବି ଭଲ ଯେ ଏତେ ଇଏ ନୁହଁ। କିନ୍ତୁ ଭଲ।
ମୁଁ ସେ ଫୋନ ଆଇି ମୁେ ଓପୋ ଆଇି। ସେ ମଡ଼େଲ ମୁ କହିଲି କୋଉ ମଡ଼େଲ୍ ନେବି ସେ ଓପ ହିଁ ଆଣିଲି। ଆ ଫୋନ ବି ଖରାପ ହେଇଯାଇଥିଲା। ରାଣୀ ଦିଦି ଖବର କଣ ଭଲ?
ହଁ ଭଲ।
ଆ ଯାଇନ ତା ଘରକୁ?
ନା ଯାଇନି ଏବେ ଦେଖିବା କେବେ ଗୋଟେ ଯିବା ଆଉ।
ଆସ ରାନ୍ଧିିକି ଆସିଲ କଉଠି କୋଉଠି ଆମ ଘରକୁ।